ହାଲୋ।
ହଁ ଶୁଣାଗଲା ତ?
ହାଲୋ ହଁ।
ହଁ ଶୁଣା ଶୁଣା ହଁ ହଁ। ଓ ହୋ, ମୁଁ କଥା ହଉଚି ଭାବିଲି ଶୁଣା ଯାଉଚି ବୋଲି ଦେଖିଲା ବେଳକୁ କଟିଗଲା। ଆମର ଦାଦା ବଡ ବାପା ମାନେ ଏତେ ଭଲ ସିଏ କିନ୍ତୁ ହଁ ସେଇ ମାନେ ମାନେ ସ କରୁନାହାନ୍ତି ଯାହା ପଢିବା କଥା ପଢେଇଲେ। ଯାହା ଦରକାର ଦେଲେ। ସବୁ, ମ୍ୟାରେଜ ରେ ସବୁ କଲେ। ବହୁତ ମାନେ ଭଲ। ମୋ ଖୁଡି ମାନେ ସିନା ବତେଇଲେ ଦାଦା ମାନେ ଏଟା କରିବେନି। ଭିତରେ କଣ ଥାନ୍ତୁ ଉପରେ ତ ଭଲ କଥାବାର୍ତ୍ତା ଇଏ ସବୁ ଭଲ। ଆମର ଜଏଣ୍ଟ ଫ୍ୟାମିଲି ଭଳିଆ ରହୁଚୁ ଏବେ। ହୁଁ।
ସେଇଟା ଭଲ। ସମସ୍ତଙ୍କ ଭିତରେ ବୁଝାବଣା ହେଇକି ମିଶି ମାଶିକି ରହିଲେ ଭଲ। କେ ଜୀବନ ତୋର ମୋର କରିକି ରହିବା।
ସେଇ ଲୋକ କେମିତି ମରୁଚନ୍ତି ତମ ଶାଶୁ କେମିତି ମରିଗଲେ କହୁନ। ବାବା ତ ହଠାତ୍ ନୁହଁ ମାନେ ନର୍ମାଲ ଝାଡା ହେଲା ଜର ହେଲା ତା ପରେ ଆମେ କହିଲୁ ହଉ ଦେହ ଟିକେ ଖୋର୍ଦ୍ଧା ଆମେ ଭୁବନେଶ୍ଵର ନେଇଯିବା। ଆଉ ଭୁବନେଶ୍ଵର ନେଲେ ଗାଁ ରୁ ଭୁବନେଶ୍ୱର ଆଣିବା ଭଲ ହେଇଯିବ। ତାପରେ ଖୋର୍ଦ୍ଧା ଠେ ଟିକେ ଜୋରରେ ହେଲା। ଖୋର୍ଦ୍ଧା ଠେ ନେଲା ବେଳକୁ ଇଏ ହେଇଗଲେ।
ରାଗ, ଇର୍ଷା ଏଗୁଡା କପେଇଁ ରଖିବ ବେକାରେ।
କିଛି ନାହିଁ, କିଛି ନାହିଁ, କିଛି ନାହିଁ।
ହୁଁ।
ରାଗ ଇର୍ଷା କରିକି କଣ କରିପାରିବ।
ହଁ ହଁ ହଁ। ଏଇ ଖାଲି ଯୁଆଡେ ଦେଖିବ ଟେନସନ୍ ଟେନସନ୍ ଖାଲି। କୋଉଠି ଖୁସି ନାହିଁ କି ଯେତିକି ସମୟ ବଞ୍ଚିବ କିନ୍ତୁ ଖୁସିରେ ବଞ୍ଚିବା କଥା।
ସେତିକି ସମୟ ବି ଯିବ ଦି ମିନିଟ ଭିତରେ ସେଟା ଖୁସିରେ ଯାଆ। କିନ୍ତୁ ଆଜିକାଲି ଲୋକ ଖାଲି ଟେନସନ୍ ଖାଲି ଟଙ୍କା ପାଇଁ ହିଁ ସମସ୍ତେ ପରିସାନ୍।
ସେଇଟା ତ ସମସ୍ତେ ଟଙ୍କା ପଛରେ ଗୋଡେଇଛନ୍ତି।
ଆଉ ଜୀବନ କୁ ଦେଖୁନାହାନ୍ତି। ତା ଭିତରେ ସମ୍ପର୍କ ବି ଆସୁନି। କି ହସ ଖୁସି ନାହିଁ। ଯାହାର ଟଙ୍କା ତାର ସମ୍ମାନ ତାର ସବୁ କିଛି।
ମାନେ ଟଙ୍କା ପଛରେ ଟଙ୍କା ପଛରେ ଗୋଡାଅ ଟଙ୍କା ଥିଲେ ତ ସବୁ ହେଇପାରିବ ନା। କିନ୍ତୁ ଏତେ ବି ଇଏ ହୁଅନି ଯେ ଆଉ ଖୁସି ବି ହୁଅ ହବ ହେ
ମାନେ ଏତେ ଟଙ୍କା ରେ ଇଏ ହୁଅନି ଯେ ଟଙ୍କା ଫସେଇଦବ ଟଙ୍କା ବିନା ବଞ୍ଚି ପାରିବନି। କିଛି ଲାଭ ନାହିଁ। ଲାଷ୍ଟକୁ ସେ ଟଙ୍କା ବି ଯିବନି ସାଥିରେ। ଯାହାକୁ ଗୋଡେଇକି ଧରିବ। ମଣିଷ ହେ ଥିପାଇଁ ତ ଟଙ୍କା ଟଙ୍କା ଦରକାର ନହେଲେ ଜୀବନ ଯିଇବା କେମତି। ଟଙ୍କା ବିନାତ ହବନି କିନ୍ତୁ ଏ ସବୁ ଜିନିଷର ପୁଣି ଲିମିଟ୍ ଅଛି କାହାକୁ ନିଶା ବନାନି।
ସୋୟା ହଁ।
ଦିନ ରାତି ଏକ କରିକି ଖାଲି ଯୋଉ ଗୋରୁ ଗାଈଙ୍କ ଭଳିଆ ଖଟିବ ଆଉ ଘ କିଛି ଆଉ କୋଉଠି ଟିକେ କିଛି ରହିବନି। ଏତେ ଲାଭବି କିଛି ରହିବନି।
ସେଆ ଛୁଆଙ୍କୁ ଟିକେ ଟାଇମ୍ ଦବନି ଯୋଉ ଟାଇମ୍ ରେ ଦବା କଥା ଦବନି
ହଁ ଟଙ୍କା କେତେ ଦିନ ବାନ୍ଧିକି ରଖିବ ମଣିଷକୁ ହଁ ଟଙ୍କା ତମ ପାଖରେ ଅଛି ବୋଲି ଲୋ କ ତମ ପାଖରେ ହସିବେ ବସିବେ ସଇଲା। କିନ୍ତୁ ପୁଣି ଯେତେବେଳେ ଲାଷ୍ଟ୍ ମୋମେଣ୍ଟରେ କେହି ସାତ୍ ଦେବେନି।
ହଁ ହଁ।
ନାଇଁ ଭଲ ପାଇବା ରହିବନି ଜମା।
ହୁଁ।
ଆଜି କାଲି ଲୋକବି ସେମିତି ହେଇଗଲାଣି ଆଜିକାଲି ବେଶୀ ଲୋକଙ୍କୁ ଦେଖିବେ ସେଖାଲି ଟେନସନ୍ କୁଯାଇ ଡିପ୍ରେସନ୍ କୁ ଯାଉଚୁ ଏଇଭ
ହଁ ବହୁତ୍ ଜଣ ଅ ହୁଁ।
ଆଜି ମା ଦୁନିଆରେ କା ଆଗୁରୁ ମାନେ କେତେ ବଡ ଫ୍ୟାମିଲି ଚଳେଇବା ସେଥିରବି ଜିମେଦାରି ନେଇ କି ଲୋକ ଖୁସିରେ ରହୁଥିଲେ। ହୁଁ ସେଖାଲି ଦି ତିନି ଜଣବି ରହୁଚନ୍ତିନା ବହୁତ୍ ଟେନସନ୍।
ହଁ ତାପରେବି ଆଗରୁ ଦେଖୁନ ଦେହ ଖରାପ୍ ହଉଥିଲା ଏବେ ଆମ ମାନଙ୍କର କେତେ ଦେହ ଖରାପ୍
ଏବେ ପୁରା ସମସ୍ତ କାହାର ଦେହ ଛୋଟ ଛୁଆ ମାନଙ୍କର ଦେହ ଖରାପ୍ ଏମିତି ଷ୍ଟାର୍ଟ ହଉଚି ବଡ଼ ଲୋକଙ୍କ ଭଳିଆ।
ସେଇୟାପା। ମାନେ ଏବେ ଆଗରୁ ଜମା ଦେହ ଖରାପ୍ ନଥିଲା ଏବେ ଏତେ ଦେହ ଖରାପ୍ ମାନେ
ଏବେତ ଟଙ୍କା ପାଇଁ ଲୋକ ଧାଇଁଲେ ଯୋଉ ଜିନିଷଟା ଗୋଟେ ଗ ଛ ଗୋଟା ଫଳ ଦବ ସେଥିରେ ସେ ଚାହିଁଲେ ଆମେ ଦଶଟା ଫଳ ପଳେଇବୁ ଅଧିକ ପଇସା ପାଇଁ। ସେଇଟା ଅଟୋମେଟିକାଲି ହଁ ସେଇଟା
ଗଛରେ ମେଡ଼ିସିନ୍ ଦେଇକି ମେଡ଼ିସିନ୍ ଦେଇକି ଅଧିକ ଫଳ କରିବା ଆ ସେଟା ଦେହକୁ ଗଲେ ରୋଗ ହବ ହୁଁ ହୁଁ ହୁଁ।
ଆଗରୁ ପୃଷ୍ଟିକର ଖାଇବା ଖାଉଥିଲେ ହେଲ୍ଦି ଖାଇବା ଖାଉଥିଲେ ବୁଢା ବୁଢୀ ଯାଇ କେତେ ଏଜ୍ ଯାଇ ବଞ୍ଚୁ
ହୁଁ ହୁଁ ହୁଁ। ଏବେ ତେଲ ମସଲା ମଇଦା ହା ଉହୁଁ ସବୁ ଜିନିଷବି ଦେଖୁନୁ ଖାଲି ମଇଦାରେ ବାହାରେ ଯାହା
ହଁ ମଇଦା ଆଉ ବାହାରେ ତ ମାନେ ଯିଏବି ଦଉଚନ୍ତି ସେମାନେ ମତେ ଆଉ ପଇସା ମୋର ଦିପଇସା ବଞ୍ଚୁଯିବ ଦେହ ଖରାପ୍ ହଉ ତାରତ ହବ ମୋର କଣ ଯାଉଚି ଆ ମାନ ବିକିବୁ ଏଇଭଳିଆ ଚିନ୍ତାଧାରା ରଖୁଛନ୍ତି ସମସ୍ତେ। ହୁଁ ହୁଁ।
ଖରାପ୍ ଖାଇବା ବାସି ଖାଇବା ସବୁ ଦଉଛନ୍ତି।
ହୁଁ ହୁଁ ସବୁ ସବୁ ଦେଇ ଦଉଚନ୍ତି ବାହାରେ ଖାଇବା ପାଇଁ ମଣିଷ ମଣିଷକୁ ଡର ଲାଗିଲାଣି। ମୋର ଯେତେ ପାରେକି ବାହାର ଜିନିଷ ଖାଇବାଟା ମନା କରେ ପୁଅକୁବି ଦିଏନି। ଛୋଟ ଛୁଆଟା ସିଏନା ଏବେ
ହଁ ନାଇଁ ମୋବାଇଲ୍ ଦେଖୁଛନ୍ତିନା ନାଇଁ ପୁଅକୁ?
ନାଇଁ ନାଇଁ ଫୋନ୍ ଟୋଟାଲି ତାକୁ ଦେଖଉନି ମୁଁ।
ଭଲ ମୁଁବି ଝିଅକୁ ଯାହା ଦେଖଉନି ପୁରା ଟୋ
ଭଲ ଏଇଟା କରିଚନ୍ତି। ମୁଁତ ଝିଅ ଖାଲି ଖାଇବାରେ ବେଶୀ ହଇରାଣ କରୁଚି ବେଶୀ ପୁରା
ଛୁଆ କଣ କଇଲେ ଖାଇ ମୋବାଇଲ୍ ଫୋବାଇଲ୍ ଆଜିକାଲି ମା ମାନେ ଫୋନ୍ ଦେଇ ଦଉଚନ୍ତି। ମୁଁ କହେକି ଟିକେ ମତେ ଗେଜେ ଗେଜେ ହେବା ପାଇଁ ପଡୁ କି ବାଁରେଇକି ଯେତେ ହୋଉ ଡାଲକି ହଉ ଯାହା ହେମତି ଖୋଇଦେବି କିନ୍ତୁ ଫୋନ ଦେଖେଇବିନି।
ମୁଁ ବି ସେୟା କେବେ ଏବେ ସେମିତି କରୁଛି ଏବେ ଦି ତିନି ଦିନ ହେଲା ମାନେ ବାଧ୍ୟ ହେ କି ଖାଲି ଦେଖଉଛି ମୁଁ ବି ସେ ଆଭଏଡ୍ ରେ ହୁଣୁ ୟାକୁ ୟାର ନୁହଁ ମାନେ ଟିକେ ମାନେ ଜନ୍ମ ହେଲା ବେଳେ ଯୋଉ କାନ୍ଦିନଥିଲା ତ ଡକ୍ଟର ଟିକେ ପୁରା ମନା କରିଥିଲା ମୋବାଇଲ ଜମା ଦେଖେଇବନି। ଟିଭି ମୋବାଇଲ ଜମା ଦେଖେଇବନି ଆଜି ଆମେ ଦେଖୁଥିବୁ ମୋବାଇଲ ଆସିକି ଆମ ସାଇଡରେ ଲାଇଟ ଟା ପଡୁଛି ନା ପଳେଇ ଆସିକି ଦେଖିବ କଣ ଆମ ସାଙ୍ଗ ସାଙ୍ଗେ ବନ୍ଦ୍ କରିଦୋବୁ।
ଏଇଟା ଭଲ ବା ଛୁଆ ଆସିଲେ ସାଙ୍ଗେ ସାଙ୍ଗେ ମୋବାଇଲ ଟା ବନ୍ଦ କରିଦେଲେ ଇଏ ହେଉଛି। ନହେଲେ ସେ ସେଇଠି ତାଙ୍କ ମାଇଣ୍ଡ ଟା ପଶିକି ରହିବ।
ସେ ଅନେଇକି ରହିବ ବା ସେ ଦେଖିବ ସେଟା କଣ ଲାଇଟ୍ ଜଳୁଛି ଅନ୍ଧାର ହେଇଛି ନା ଲାଇଟ
ହଁ ହଁ ଆଜ୍ଞା। ଛୋଟ ଛୁଆ ଆଜିକାଲି ଯାହା ଯୋଉଠି ସେ ଯେବେ ଯେ ତାଙ୍କର ଶିଖିବି ଯେବେ ଜାଣିବେ ସେବେ ଫୋନ ଧରିକି କିନ୍ତୁ ଆମ ହାତରେ ଯେତିକି ସମୟ ଅଛି ତାଙ୍କୁ ସେତିକି ସମୟ ନିୟନ୍ତ୍ରଣ କରି ରଖ
ଏବେ ତାପରେ କୋରୋନା ହେଲା ପରଠୁ ବେଶୀ ପିଲା ନଷ୍ଟ ହେଇଗଲେ ମୋବାଇଲ ସବୁ ମୋବାଇଲ ଧରିକି ମୋବାଇଲ ସେଇଆ ବା ବେଶୀ ନଷ୍ଟ ହେଇଗଲେ ସବୁ ପିଲା।
ବେଶୀ ବେଶୀ ସେ ଫୋନ ମାନେ ଆଜିିକାଲି ପିଲା ଯୋଉ ଆଜି ଜାଣିବା ଆଗେ ଆମେ କେତେ ଖେଳ ବୁଲା ସବୁ ଥିଲା ଏବେ ଆଉ କିଛି ନାଇଁ କିଛି ନାହିଁ। ଏବେ ଏବେ ଖାଲି ସବୁ ଛୁଆ ହାତରେ ଫୋନ।
ସେୟା ଫୋନ୍ ଘରେ ବି ଖାଲି ଖେଳ ସେ ଛୋଟ ଛୋଟ ଗେମ୍ ବାହାରେ ଯାଇକି ଖଣ୍ଡିଆ ଖାବରା ନହେଲେ ଇମ୍ୟୁନିଟି ପାୱାର ଟା ସେତେବେଳେ ଥିଲା ଆମ ମାନଙ୍କର। ଆଜିକାଲି ପିଲାମାନଙ୍କର ଏଉଡା ନାହିଁ।
ଆଗେ ଆମେ ପଡୁଥିଲୁ ଏତେ ବଡ ବଡିଆ ଖଣ୍ଡିଆ ହଉଥିଲା କୌଣସି ମେଡିସି ନ୍ ଲଗେଇବା ନାଇଁ ମା ମାନେ ତ ଦେଖିବେନି ପଚାରିବେନି ହେଇଛିି ତ ଖଣ୍ଡିଆ ଯାଉ ହେ କିଛି କିଛିବି ହେଇନି। ଏବେ ଟିକେ କଣ ଇନଫେକ୍ସନ ହେଇଯିବ ଇଏ ହେଇଜିବ
ସନ ଦେଇଦିଅ। ଟି ଟି ଦେଇଦିଅ।
ହୁଁ ହେଇଥିବ ସେଟା କଲେ ଆଜିକାଲି ଛୁଆଙ୍କ ମାନେ ତାଙ୍କ ଭିତରୁ ଯୋଉ ଏନର୍ଜି ଟା କମିଗଲା। ତାଙ୍କର ଗୋଟେ ଜିନିଷକୁୁ ସାହସ ଆଉ ହଉନି ଗୋଟେ କଥା ସାହସ ହଁ ସବୁ ତ ଡରିଲେ ଆଗରୁ ମାନେ ବିଶ୍ୱାସ କରିବେନି ନାଳ ନଈ ପୋଖରୀ କୋଉଠି କେତେ ପାଣି ସବୁ ଆମକୁ ଜଣାଥିଲା। ସେ ଏବେ ଛୁଆ କଣ ନାଳ ପୋଖରୀ ଦେଖିଲେନି। କି ପାଣି ଦେଖିଲେ ହିଁ ସେ ଡରିବେ।
ହଁ ହଁ ହଁ ପଇସା ଆଜିକାଲି ପ ଯଦି ବଡ ବଡ ପିଲା ଯାହାର ପଇସା ଥିବ ପଇସା ଦେଇକି ସୁଇମିଂ ଶିଖେଇବେ।
ହଁ।
ସୁଇମିଙ୍ଗ ଆମର ତ ଗାଁ ପୋଖରୀ ଆମ ସୁଇମିଙ୍ଗ କେତେ ଆମେ ମାନେ ସେଇଥିରେ ଲୋକ ପହଁରା ଶିଖେଇକି ପାର ହେଇଯାଉଥିଲେ ବଡ ବଡ ନଈ ଆଉ ଏବେ ତ ସବୁଠି ପଇସା ଯାହା ବି ଶିଖିବ ପଇସା ଆଉ ଯାହା ପାଖରେ ପଇସା ସେ ସିକେଇ ପାଇଲାନି ଆଉ ଟିକେ ପାଣି ହେଇଗଲେ ଥଣ୍ଡା ଧରିବ ଜ୍ୱର ହବ ଏଇଭଳିଆ ହଉ
ହଁ ଟିକେ ପାଣି ହେଲେ ଜର ହେଇଯିବ ଟିକେ ପାଣି ହାତ ହେଲେ ଜର ହେଇଯିବ ହଁ।
ଥଣ୍ଡା ହେଇଯିବ ଏଇ ହେଇଯିବ ଆଉ ତ ଏମିତି ଛୁଆଙ୍କୁ ପୁରେଇଲା ବେଳକୁ ହଁ ମାନେ ଶୀତ ଖରା କିଛି ନାହିଁ ସେନନ୍ତି ସୁ ସେମତି ମୁଣ୍ଡରୁ ପାଣି ବହୁଥିବ ପଖାଳ ଆସିକି ଖାଇବୁ କିଛି ନାହିଁ।
ଏ ଏବେ ପ ଥଣ୍ଡା ପଖାଳ ଖାଇଲେ ଥଣ୍ଡା ହେଇଯାଉଛି ଛୁଆଙ୍କୁ ଦହି ଟିକେ ଦେଲେ ଥଣ୍ଡା ହେଲେ କଫ
ଥଣ୍ତା ହଁ ସବୁ ଟିକେ ଦେଖିବା ହେଇଗଲାଣିି ମତେ ଲାଗୁ କି ଆଉ ଦି ତିନି ବର୍ଷ ପରେ ଆଉ ଖାଇବାକୁ ବି ଡର ଲାଗିବ ଖାଇବାକୁ ମିଳିବନି। ସବୁ ଥିରେ ତ କେମିକାଲ ହେଲା ମାଟିରେ ବି କେମିକାଲ ଦେଲେ ଆଉ କୋଉଠି ତାଲେ ଭଲ ଳ ଫଳିବ ମାନେ କୋଉ ଦେଶରେ ଏ ସେଦିନ ଦେଖୁଥିଲି କୋଉ ଦେଶରେ ଯେତିକି ପର୍ସେଣ୍ଟ କ୍ୟାନସର ପେସେଣ୍ଟ ବାହାରୁନାହାନ୍ତି ଓଡିଶାରେ ବେଶୀ ବାହାରୁଛନ୍ତି।
ହଁ ଓଡିଶାରେ ବେଶୀ ଠିକ କଥା। ସେତେବେଳେ ଆମେ ଚିନି ଖାଉନଥିଲେ କହିଲେ ଚିନି ଖାଉନଥିଲେ ନା ମଇଦା ଖାଉନଥିଲେ ଆମେ ସେନି ଖେଳୁଥିଲେ ବାହାରେ ବୋଲି କିଛି ମାନେ ଯ ଇଏ ହଉନଥିଲା ଏବେ ଆଜିିକାଲି ଚିନି ଖାଇବନି ହଁ ହଁ। ଏବେ ଚିନି ଖାଇବନି ମଇଦା ଖାଇବନି ଛୋଟ
ହଁ ହଁ ଡକ୍ଟର ତ କହିଦଉଛନ୍ତି ତିନି ବର୍ଷ ନହବା ଯାଏଁ ଲୁଣ ବି ଦବୁନି ଖାଇବାରେ।
ନାଇଁ ନାଇଁ ଲୁଣ ଟିକେ ଟିକେ ଦଉଥିବ।
ମୋ ରାମ ଉତ ଯାଇଥିଲି ଡକ୍ଟରଙ୍କ କତିକି ସେ କହିଲେ ତିନି ବର୍ଷ କ ଯାଏ ଲୁଣ ଚିନି ଆଉ ଗୋଟେ ଏମିତି କଣ କହିଲେ କହିଲେ ଏଇଡାକୁ ବନ୍ଦ କରିଦବ। ଖାଇବା ମୁଁ କିନ୍ତୁ ମୁଁ ଦେଇଛି ମୁଁ ଚିନି ଦେଇନି ଚିନି ଟା କମିଦେଲେ କିନ୍ତୁ ଦେଇଛି ନା।
ମୁଁ ବି ସେୟା ଦିଏନି ଭୁଣ ନଦେଲେ ଆୟୋଡ଼ିନ କୋଉଠୁ ପାଇବ।
ହଁ। ତାପରେ ମୁଁ ଦିଏ ତାପରେ ମୋ ପୁଅକୁ ମୁଁ ମେ ଡକ୍ଟର ଯୋଉଟା କହନ୍ତି ଏଟା ଦବ ସେଟା ଦବ ଏଟା ଦବନି ସେଟା ଦବ ମୁଁ ତାକୁ ସବୁ କିଛି ଚଳେଇ ଦିଏ ହ ତୁ
ସବୁ ଦବା କଥା ହଁ ହଉ ହଉ ରଖ ମୁୁ ତମକୁ କଲ୍ କରୁଚି ହେଲା।
ଆଜ୍ଞା।